ଚା କି ହାଁ।
କଣ କରୁଛ?
ଖାଇକି ଶୋଇଛି।
ଆଉଁ କଣ ଖାଇଲ?
ଆଛୁଁ। ଖାଇନି ମୁଁ ପିଇକି ଶୋଇଛି ମୁଇଁ ତ ପିଇକି ଶୋଇଥିଲି।
ହଁ ଆମେ ତ ଯୋଉଁ ବି କରିଲେ ନାଁ।
ଆମେ ନୁହେଁ ମୁଁ।
ହଉ ହଉ ଠିକ ଅଛେଁ ମୁଁ କଣ କହୁଥିଲି କି। ତମେ ଯୋଉ ଗାଁ କ ଯାଇଥିଲ ଏବେ ମାମୁଁ ଘରମଁ। ରଜ କରିବା ପାଇଁ କଣ କେମିତି ତମେ ରଜ ପାଳିଲ?
ଫାଷ୍ଟ ରଜରେ ତ ମତେ ଆପଣଙ୍କ ବାପା ଫୋନ କରିଥିଲେ ଆମେ ଦି ଜଣ ଟିକେ କଥା ହେଲୁ। ତାପରେ ସଖାଳୁ ସକାଳୁ ପୁରା। ଫାଷ୍ଟ ରଜ ରେ ଟିକେ କଥା ହେଲୁ ତାପରେ ଆମେ ମାନେ ତାପରେ ଆଠଟା ସାଢେ ଆଠଟାବେଳକୁ ଯାଇକି ଗାଧେଇଲି ଗାଧେଇପାନ୍ଧେଇକି। ମୁଁ ମୋ ନୂଆ ଡ୍ରେସ ପିନ୍ଧିଲି ତାପରେ ମେକଅପ୍ ହେଲି। ତାପରେ ମୁଁ ଯୋଉ କାଶ୍ମୀରୀ ଚୁଡ଼ି ଆଣିଥିଲି କାଶ୍ମୀରୀ ଚୁଡ଼ି ପିନ୍ଧିଲି ମୁଁ ଘଣ୍ଟା ପିନ୍ଧିଲି। ତାପରେ ଆମେ ସମସ୍ତଙ୍କ ଘରକୁ ଗଲୁ। ତାପରେ ଘରକୁ ଯାଇକି ସମସ୍ତଙ୍କ ଘରେ ଆମେ ମିଠା ପିଠା ଆମକୁ ସମସ୍ତେ ଦେଲେ। ସେଇଠି ଖାଇଲୁ। ତାପରେ ଆମ ଘରେ ବି ପୋଡ ପିଠା ହେଇଥିଲା ଆମ ଘରକୁ ବି ବହୁତ ଲୋକ ଆସିଥିଲେ। ତାପରେ ଆମ ଘରେ ଏଏଁ ଆମେ ସବୁ କଁ ଯୋଉଁ କଲୁ। ଦିନ ସାରା ବସିକି କାର୍ଟୁନ ଦେଖିଲୁ। କାର୍ଟୁନ ଦେଖିଛି। କାର୍ଟୁନ ଦେଖିଚିଲୁ ଆମେ କୋଉଁ କୋଉଁ କାର୍ଟୁନ ଦେଖିଛୁ ଜାଣିଛୁ ଆମେ ଫାଷ୍ଟ ଡୋରେମନ ଦେଖିଲୁ ତାପରେ। ଡରେମନ ଛିଂନ ସି୍ମ ଚି୍ୟମ ବି ଦେଖିଲୁ ସେଇଟା ବି ବହୁତ ଭଲ ଲାଗିଲା। ତାପରେ ଛୋଟା ଭୀମି ଦେଖିଲୁ ମୋଟୁ ପତଲୁ ଦେଖିଲୁ। ତାପରେ ଭୂତର ଗୋଟେ ଆଉ କାର୍ଟୁନ ଟେ ଦେଖିଥିଲୁ ତାପରେ ଗୋଟେ ଟିପ୍ ଟୁ ଯୋଉ ଗୋଟେ କାର୍ଟୁନ ଥିଲା ସେଇଟା ବି ଦେଖିଥିଲୁ ତାପରେ। ଏ ତାପରେ ସେଇଦିନ ସାଢେ ସନ୍ଧ୍ୟା ବେଳର ସାଢେ ଛଅଟା ବେଳେ ଗୋଟେ ଫିଲ୍ମମିଟେ ଥିଲା। ଚାରିଧାମ୍ ସେଇଟା ବି ଦେଖିଲୁ ସେଇଟା ବି ବହୁତ ଭଲ ହେଇଥିଲା। ତାପରେ ତାପରେ ସାଢେ ନଅ ଟା ବେଳକୁ ରଜକୁ କ୍ୱଇନୀ ଦେଖି ଦେଲା ରଜକୁ କ୍ୱଇନୀ ଦେଖିଲୁ। ରଜ କ୍ୱଇନୀ ଏତେ ହସିଚୁ ମାନେ ଖାଲି କମେଡି କଲେ ସେମାନେ। ଆମେ ଏତେ ହସିଚୁ ଯେ ପେଟ କଣ ହେଇଗଲା। ତାପରେ ରାତିରେ ଆମେ ଖାଇଲୁ। ହଉ ଆମେ ଘ ରାତିରେ ଆମେ ସବୁ ଖାଇଲୁ ଯୋଉ। ଆ ଆ ଯୋଉ ପୋଟଳ ଆଳୁ କସ୍ ଯୋଉ ତରକାରୀ ହୁଏନି। ସେଇଟା ଆଉ ନାନ୍ ଖାଇଲୁ ତାପରେ ପିଠା ଖାଇଲୁ। ତାପରେ ମିଠା ବି ଖାଇଥିଲୁ। ମୋ ମାଉସୀଙ୍କ ଯୋଉ ମୋ ମାଇଁଙ୍କର ଭାଇ ଆସିଥିଲେ। ମାନେ ମୋ ମାମୁଁ। ସିଏ ଆସିଥିଲେ ଯେତେବେଳେ ତାଙ୍କ ସେ ମିଠା ନେଇକି ଆସିଥିଲେ ମିଠା ଖାଇଲୁ। ତାପରେ ରାତି ସାରା ଆମେ ମା ରାତି ସାଢେ ଗୋଟେ ଯାଏଁ ଆମେ ବସିକି କ୍ୟାରମ, ଲୁଡୁ, ତାସ୍ ଖେଳିଲୁ। ତାପରେ ତାସ୍ ମୁ ତେ ଆସେନି। ତ ଖେଳିଲୁ ଆଉ ତାପରେ ଆମେ ତାପରେ ମୋବାଇଲ ଟିକେ ଦେଖିଲୁ ମୋବାଇଲ୍ ଦେଖିକି ଶୋଇପଡିଲୁ ତମେ ଫାଷ୍ଟ ରଜରେ କଁ କଁ କଲ?
ତମେ ତ କେତେ ମାନେ ଏତେ ମଜାକ କରିଛ ତମେ ମାମୁ ଘରେ ୟାର୍ ମୁଁ ତ ଏତେକି ଜମାରୁ ବି ମଜା କରିନି। ମୁଁ ତ ପ୍ରଥମ ରଜରେ ଉଠିକି କାମ ଦାମ ମୋର ସରି ହିଁ ହେଲାନି। ତାପରେ ଯାଇକି ଚାର ଟା ବେଳକୁ ମତେ ଜାଇ ଯାହା ଡାକିଲାରୁ ମୁଁ ମୋ ନୂଆ ଡ୍ରେସ୍ ପିନ୍ଧିକି ଯା ପାର୍କ ଯାଇଥିଲି ନହେଲେ ଆଉ କିଛି ନାହିଁ ସେକେଣ୍ଡ ରଜରେ ବି ସେମିତି ସ କାଳୁ କିଛି ବି କରିନଥିଲି ମୁଁ ସେଇ କାମ କାମ କାମ।
ଆଉ ସେକେଣ୍ଡ ରଜରେ ମୋ ଜେଜେମା ଙ୍କର ଶ୍ରାଦ୍ଧ ଥିଲା। ତ ସେଇଥିରେ ହିଁ ମୁଁ ବ୍ୟସ୍ତ ଥିଲି ନା ତ ତାପରେ ଆମେର ସମସ୍ତେ ଆସିଥିଲେ ମାଉସୀ ତାଙ୍କ ଝିଅ ପିଇସି ତାଙ୍କ ଜୁଇଁ ପୁଅ ଏମାନେ ସମସ୍ତେ ଆସିଥିଲେ। ତା ଆମେ ସବୁ ସେମିତି ଭାତ, ଡାଲମା ସେ କଦଳୀରେ କଣ ଏଇ କେତେ ପ୍ରକାର ଜିନିଷ କରିକି ଖାଇଥିଲୁ। ତାପରେ ସେଇ ଚାର ଟା ମାନେ ବେଳେତ ଶୋଇ ପଡିଥିଲୁ ଛଅଟା ବେଳକୁ ଆମେ ଯୋଉ ମେଲଣ ପଳେଇ ଆଇନୁ ଆଉ। ସେଇଠିକି ଯାଇଥିଲୁ ଅଙ୍କିତାର ମୋର। ଏବଂ ତମେ ବି ତ ମତେ ମେସେଜ୍ କରିଥିଲ ହେଲେ ମୁଁ ମେସେସ୍ କଲାରୁ ତମେ ମତେ କିଛି ବି ରିପ୍ଲାଏ ହିଁ ଦେଇନ।
ସେତେବେଳେ ଫୋନରେ ଚାର୍ଜ ନଥିଲା। ମୋ ମାମୁଁ ମୋ ମାଇଙ୍କ ପୁଅ। ସାନ ପୁଅଟା ନା ମୋବାଇଲ ଦେଖି ଦେଖି ସବୁ ନେଟଟେ ଯୋଉ ଚାର୍ଜ ସାରି ଦେଇଥିଲା। ଆଉ ନେଟ୍ ବି ସାରି ଦେଇଥିଲା ତ ନେଟ୍ ଯୋଉ ଦଶ ପରସେଣ୍ଟ୍ ଥିଲା। ସେଥିରେ ମୁଁ ଯେବେଳେ ଫୋନଟା ଧଇଲି ଦେଖିଲି ଯେତେବେଳେ ତାପରେ ତମକୁ ମେସେଜ କରିଦେଲି ଆଉ।
ଆଚ୍ଛା ଆଚ୍ଛା ବୁଝିଲି ନେଟ ନଥିଲା ନା ଆଉ କଣ କରିବ ଯେ। ଛାଡ ସେ କଥା ତମେ ତ ଏତେ ମଜାମସ୍ତି କରିଛ। ଆମ୍ବ ନେଇକି ଆସିଛ ଆଉ ମୁଁ କଣ ଗପୁଥିଲି କି ଆମେ। ନା ଆଜି ଯେତେବେଳେ କରିବା ଆମେ ତ ଏତେ ଜିନିଷ ଖାଇସାରିଲାଣି ତ ନୁଡଲସ ହ ଖାଲି କରିଦବା। ମୁଁ କଣ କହୁଥିଲି ତମେ ରଜରେ ମେହେନ୍ଦୀ ଯୋଉ ପକେଇ ନଥିଲ। ବହୁତ ହି ସୁନ୍ଦର ଲାଗୁଥିଲା। ମୁଁ ବି ତ ମୋର ଗୋଟେ ହାତରେ ମାଛ ଦିଟା କରିଥିଲି ହେଲା। ଆଉ ଗୋଟେ ହାତରେ କରିଛି ଗୋଟେ ଫୁଲଟେ ତାର। ଛଅଟା ସାତଟା ପାଖୁଡା କରିଥିଲି। ଆଉ ତା ଉପରେ ଗୋଟେ ପ୍ରଜାପତିଟେ ବସିଛି। ସେ ବେଶୀ ବଡ ପ୍ରଜାପତିଟେ ନୁହଁ ମିଡିୟମ ପ୍ରଜାପତିଟେ ବସିଚି। ଆଉ ଏପଟେ ହାତରେ ଦିଟା ମାଛ। ଦି ଜଣ ଦି ଜଣ ଆଡକୁ ଫେସ୍ କରିକି ବସିଛନ୍ତି ମୁଁ ନା ସେମିତିକା ମେହେନ୍ଦି କରିଥିଲି। ହେଲେ ମୁଁ ତମର ଯୋଉ ମେହେନ୍ଦୀଟା ଦେଖିଥିଲି। ସେଇ ମେହେନ୍ଦୀଟା ସତ କହୁଛି ଏତେ ସୁନ୍ଦର ଦେଖା ଯାଉଥିଲା।
ହଁ ଆଉ ଯୋଉ। ଆ ସେ ମେହେନ୍ଦୀ ଗୁଡାକ ତମେ ନିଜେ କରିଥିଲ ନା ତମର ଆ କିଏ ଗୋଟେ ପକେଇ ଦେଇଥିଲା।
ମୋର ଯାଇ ଖାଲି ପେନରେ କରିଦେଇଥିଲା ତାପରେ ମୁଁ ନିଜେ ପକେଇଥିଲି।
ଓହୋ ତାପରେ ଆ ତମେ ଯୋଉ। ଅ ଯୋଉ ରଜରେ ଯୋଉ ଫାଷ୍ଟ ରଜରେ ତମେ ତମେ ଫାଷ୍ଟ ରଜରେ ଫାଷ୍ଟ ରଜରେ ତ ନା ସେକଣ୍ଡ ରଜରେ। ସେକେଣ୍ଡ ରଜରେ ଯୋଉ ତମର ଶ୍ରାଦ୍ଧ ଥିଲା ଶ୍ରାଦ୍ଧରେ ତମେ ନିଜେ କିଛି କାମ ତ କରିନଥିବ ମୁଁ ଜାଣିଚି। ସବୁତକ କାମ ଆଣ୍ଟି ଆଉ ଅଙ୍କଲ କରିଥିବେ। ତମେ ଖାଲି ବସିକି ମୋବାଇଲ ହି ଦେଖୁଥିବ। ମୋବାଇଲ ତମେ ଦେଖନି ମୋବାଇଲରେ ତମେ କାମ କର ମୁଁ ଜାଣିଛି। କିନ୍ତୁ ତମେ ତ କିଛି କାମ କରୁନଥିବ ତମେ ଖାଲି ବସିଥି ଥିବ ନା ତମେ କେମିତି କହିଲ କି ଯେ ମୁଁ ରଜରେ। ବହୁତ ବିଜି ଥିଲି ତମେ ବିଜି ଥିଲ। କିନ୍ତୁ ତମେ ଚାହିଁଥିଲେ ବୁଲି ପାରିଥାନ୍ତ କାରଣ ଘରେ ବସିକି। ପଶିବା ଅପେକ୍ଷା ବୁଲିବାବ ଭଲ ତମେ ନୂଆ ଡ୍ରେସ ଯୋଉ ପିନ୍ଧିଥିଲ। ସେଇ ତମ ନୂଆ ଡ୍ରେସଟା କୋଉ କଲରର ଥିଲା।
ଆରେ ମୁଁ ବସିକି ମାନେ ମୋବାଇଲରେ ହିଁ କାମ କରୁଥିଲି ମୁଁ ସେଇ କାମ କରି ଥାଇ କହୁଛି ତ ସେଇ କାମ ଛକରେ ମତେ ଏତେ ବୁଲିବାକୁ ସମୟ ମିଳିଲାନି। ତ ମୁଁ ଯାଇକି ସନ୍ଧ୍ୟା ବେଳକୁ ହିଁ ବୁଲିବାକୁ ଯାଇପାରିଲି ଟିକେ ଫ୍ରି ହେଇକି। ଆଉ ମୋର ଯୋଉ ନୂଆ ଡ୍ରେସଟା ଥିଲା ସେଇଟା ବ୍ଲୁ କଲରର ଥିଲା। ନୀଳ ରଙ୍ଗର। ଆଉ ତାପରେ ଆମେ ନା ତାପରେ ସନ୍ଧ୍ୟା ବେଳେ ସାତଟା ଆଠଟା ବେଳକୁ ମଣ୍ଡା ପିଠା ତାକୁ ବି ମାମା ମାନେ ମୋର ବନଉଥିଲେ ଆଉ ଆମେ ସେ ସେ ଯୋଉ ନଡିଆ କୁରୁ ନୁହ। ସେଇ ନଡ଼ିଆ କରୁବି ଆମେ ଖାଇଥିଲୁ ବହୁତ ଭଲ ଲାଗୁଥିଲା।
ହଁ। ତାପରେ ମାନେ ପିଠା ଖାଇବାକୁ ବହୁତ ଭଲ ବି ଲାଗେ ଆଉ ତମକୁ ଚକୁଳି ପିଠା ଖାଇବାକୁ ଅଧିକ ଭଲ ଲାଗେ ନା ଇଟିଲି ପିଠା ଖାଇବାକୁ ଅଧିକ ଭଲ ଲାଗେ।
ମତେ ତ ଚକୁଳି ପିଠା ହିଁ ଭଲ ଲାଗେ।
ଚକୁଳି ରେ ବୋଧେ ତମେ ଅଣ୍ଡା ପକେଇକି ଖାଅ ନା ଆଉ ମୁଁ ତ ଅଣ୍ଡା କେବେ ଖାଇପାରେନି କାରଣ ଆମର ତ ଅଣ୍ଡା କେବେ ଖାଉନା ନା ମତେ ବି ଆଇଁଷ ଖାଇବାକୁ ଭଲ ଲାଗେନି କାରଣ ତାମାନେ ସବୁ ମ ଯୋଉ ଅ ଛୁଆମାନେ ଛୋଟ ଛୋଟ ଜୀବ ମାନଙ୍କୁ ବି ମାରିକି ଖାଇ ଦଉଚ, ମତେ ମୁଁ କୋଉ ଗୋଟେ ଜୀବକୁ ବି ମାରିକି ଖାଉନି ଜାଣିଛ ନା ନାଇଁ ତମେ ଆଉ ଯୋଉ ଚିକେନ୍ ଖାଉଚ, ମଟନ ଖାଉଚ, ମାଛ ଖାଉଚ ତମେ ମାଛକୁ ମାରିକି ଖାଉଚ, ଚିକେନ୍ କୁ ବି ମାରିକି ଖାଉଚ ମଟନ କୁ ବି ମାଛି ମାରିକି ଖାଉଚ। ଛେଳି, ମାଛ କୁକୁଡା ଏତେ ଜିନିଷ ତାକୁ ତାକୁ ମାରିକି ଖାଉଚ। ତମେ ଏ ଯୋଉ ତମର କେତେ ପାପ ହଉଚି ଜାଣିଚ ନା ନାଇଁ?
ତମେ ଯୋଉ କଥାଟା କହିଲ ତ ତମେ ଯୋଉ ଗାଈର କ୍ଷୀର ପିଅ, ତମେ ଜାଣିଚ ସେଇଟା ସେମିତି କେମତି ପ୍ରୋସେସ୍ ହୁଏ? ତ ଦି ଆଡୁ ହିଁ ସେମିତିକା ଭୁଲ ଥାଏ। ଆଉ ଗଛ ଲତାକୁ ବି ତ ଖାଇଲେ। ତ ସେମିତି ହିଁ ହୁଏ ନା, ଆମେ ଗଛ ଲତାକୁ ମାରିକି ଖାଉଚେ। ଯୋଉମାନେ ଆମକୁ ଅମ୍ଳଜାନ ଯୋଗାଉଛନ୍ତି। ଯୋଉମାନେ ଆମକୁ ବେ ବର୍ଷାରେ ମାନେ ବର୍ଷା ହବା ପାଇଁ ଆମକୁ ସାହାଯ୍ୟ କରୁଛନ୍ତି, ଯୋଉମାନେ ଆମକୁ ଛାଇ ଦଉଛନ୍ତି। ତ ଭୁଲ୍ ଦି ଜଣଙ୍କ ଆଡୁ ଅଛି। ତ ଆପଣ ଯଦି କହିବେ କି ନାଇଁ ଖାଲି ଯୋଉମାନେ ଆଇଁଷ ଖାଉଚନ୍ତି ସେମାନଙ୍କର ଭୁଲ୍। ଯୋଉମାନେ ନିରାମିଷ ଖାଉଛନ୍ତି ସେମାନଙ୍କର ଭୁଲ୍ ନାହିଁ। ଆପଣ ଯୋଉ କ୍ଷୀର ପିଉଥିବେ, କି ପନିର ଖାଉଥିବେ କି ଘିଅ କରୁଥିବେ ଦହି କରୁଥିବେ ସେଇଟାରେ ପ୍ରୋସେସ୍ ର ମୂଳଦୁଆ ଟା ଆପଣ ଜାଣିନାହାନ୍ତି ବୋଧେ। ଆଉ ଯଦି ବି ଜାଣିଚନ୍ତି ଏବେ କୁହନ୍ତୁନି ମୁଁ ଆପଣଙ୍କୁ କଲ୍ କରି କହିଦେବି। ସେଇ ମୂଳଦୁଆଟାରେ ବି ବହୁତ୍ ଭୁଲ୍ ରହିଥାଉଚି। ତ ଏମିତି କହିଲେ ଦି ଜଣଙ୍କର ଭୁଲ ଅଛି, ତ ଆପଣ ମତେ ଖାଲି କହିପାରିବେନି।
କାହିଁକି ମୁଁ ତ ଆ ମୁଁ ଯଦି ଯୋଉ ଗ ଗଛ ଲତାଙ୍କୁ ମାରି ଖାଉଚି, ତମେ ବି ତ ଜୀବଜନ୍ତୁଙ୍କୁ ମାରିକି ଖାଉ ଚ ନା ଜୀବଜନ୍ତୁଙ୍କୁ ମାରିକି ଖାଇଲେ ଜୀବଜନ୍ତୁ ବି ତ ବହୁତ୍ ମାନେ ଜୀବଜନ୍ତୁ ମାନେ ମାନଙ୍କୁ ବି ତ ବଞ୍ଚିବାର ଆ ଅଛି ନା। ବଞ୍ଚିବାର ତାଙ୍କର ବି ଇଚ୍ଛା ଅଛି ତ, ତମେମାନେ ତାଙ୍କୁ ମାରିକି ଖାଇଦେଲେ ସେମାନେ ତ ମରିଯାଉଛନ୍ତି ନା।
ହଁ ଯାହା କହିଲ ଦି ଜଣଙ୍କର ଭୁଲମୁଁ ଏବେ ପାଇଁ ତ ର ହେଉଛି ଆମେ ସନ୍ଧ୍ୟାବେଳେ ତ ନୁଡଲସ୍ କରିବା। ଆଉ ମୁଁ ତମ ସହିତ ତାହେଲେ ପରେ କେତେବେଳେ କଥା ହେବି ଆଉ।
ହଁ ମୋ ସହିତ ଆଉ କେବେ କଥା ହବା ଦରକାର ନାହିଁ।
ହଉ।